ହଁ ଠିକ୍।
ଏଇଁ ପନିର କାଟୁଚି
କଣ କରିବୁ?
ପନିର ତରକାରୀ କରିବି।
ପନିର ତରକାରି ମାନେ ପନିର ମଟର ପନିର ନା ପନିର ମସଲା, ନା କେମିତି କରିବୁ?
ପନିର ମସଲା କରମି ଖାଲି ରୁଟିିକ ଖାଇବା ପାଇଁ।
ଓହୋ କେମିତି କରିବେ, ଟିକେ କହିଲେ?
ଆସକେ ପନରକୁ କାଟିିବ ଆମର୍ ଛୁରୀ? ଫାଷ୍ଟ୍ ପନିରକୁ କାଟିବ। ସାଇଜ୍ ସାଇଜ୍ କରି କାଟିବ, ତତେ ଯଉ ପିସ୍ ଦରକାରେ।
କାଟି ସାଇଲା ପରେ ତାକୁ ତେଲରେ ଭଲସେ ଛାଣିଦବୁ, ତେଲରେ ତ ଛାଣିବୁ ସେତେବେଳେ ଗୋଟ୍। ଏଁ କାମ କରିବୁ। କାହିଁନା ତେଲରେ ଛାଡିଲେ ଆମେ କଣ ପାଇଁ ଛାଡନନ୍ତି? କାରଣ ସେଟା ରଙ୍ଗଟା ଭଲ ଆସିବ ବୋଲି। ଅଶିବନି ତାଆ ପାଇଁ କାଜୁ ଦିଟା, ଲଙ୍କାଗୁଣ୍ଡ ପକେଇ ଦେବ। ଫୁଦା ରଙ୍ଗ ପୁରା ମସ୍ତ ଆସିବ।
ହୁଁ ଯୋଉ ଅ ଲାଲ ରଙ୍ଗଗୁଣ୍ଡ, ଯୋଉଟା ମାନେ ଇଏ ବେଶୀ ରାଗ ନୁହେଁ ଶେଇଲଙ୍ଗା ଗୁଣ୍ଡ, ତ ଯୋଉ‍ଁ କାଶ୍ମୀରର ଆସେ।
ହଁ ହଁ, କାଶ୍ମୀର ଲଙ୍କା କି ଏପଟେ ଲଙ୍କାଗୁଣ୍ଡ, ପକେଇଲେ ବି ହବ। ମାନେ ଲଙ୍କାଗୁଣ୍ଡ ଯଦି ନଅ ପେକେଇବ, ବହୁତ ବେଟର୍ ହବ, ହଳଦୀ ଟିକେ ପକେଇଦବ।
ଓହୋ।
ଉଁ ଯାହା ବିି ହେଉ, ଟିକେ ପକେଇଦବ, ସେ ତେଲରେ ତେଲ ଟିକେ ଅଧିକ ଥିବା ଦରକାରେ। କାହିଁ ନା ତେଲରେ ଅଧିକ ଥିଲେ ତେଲରେ ସେ ମୁଣ୍ଡ ଟା ମିଶିଗଲେ, କଲରଟା ଇଏ ତା ଧିଏରୁ ନେଇଆସିବା ହେଲା। ତାପରେ ହଁ ତାପ୍ନେ ସେ କଲର ହେଇଯିବ ଟିକେ କଲର ହେଇଗଲା ପରେ ଛାଣି ଭାଜିଦବ ତାପରେ ମାଜି ସାରିଲା ପରେ, ଆଉ ଗୋଟେ କଢ଼େଇ। ତେଲ ଟିକିଏ ପକେଇବ, ଗୋଟା ମସଲା ଜଉଟା ସବୁ ଥାଏ। ସେଇଟା ପକେଇଦବ। ପକେଇ ସାରିଲା ପରେ, ପିଆଜ କୁ ପୁରା ଛୋଟ ଛୋଟ କରି କାଟିଥିବ।
ଉଁ।
ପିଜ। ତାପରେ ଛୋଟ ଛୋଟ କରି କାଟିଥବ ତାକୁ ପକେଇବ। ତାକୁ ଟିକେ ପକେଇଦବ ତାକୁ।
ହ୍ୟାଲୋ।
ହଁ।
ମୋ କଥା ଶୁଭୁଛି ନା?
ହଁ ହଁ ଶୁଭୁଛି
ହଁ ତ ରିପ୍ଲାଏ ଦିଅ
ହୁଁ ହୁଁ
ହୁଁ ତାପରେ ପିଆଜ ଟା ଟିକେ ହେଇଗଲା ପରେ ତା ଦିରେ ତୁ ଯଦି ଚାହିଁବୁ ବିଲାତି ପକେଇବାକୁ ତ ବିଲାତି ପକେଇବୁ
ହୁଁ
ପକେଇସାଇଲା ପରେ
ତାପରେ ଗୋଟେ ତାଟିଆରେ ଟିକେ ଦହି ନବୁ
ଦହି
ଦହି
ହଁ ମାନେ ଯୋଉ ଦହି ନେଲେ ଚଳିବ ଯୋଉ ଆସିବାର ମାର୍କେଟ ବାଲା ଦହି ଚଳିବ ମାନେ ଘର ଦହି ଖାଇଲେ ବି ଚଳିବ
ଘର ଦହି ଯଦି ନବୁ ତାହେଲେ ଯୋଉ ଇଏ ଟା କୋଟା କହିଲୁ ଯୋଉ ଗୋଟା ବସା ଦହି ମାନେ ଯୋଉଟା ଗୋଳା ଦହି ଯଉଟା ସେଟା ନୁହ ଗୋଳା ଦହିରେ
ହଁ କଣ କହିଲୁ
ବସା ଦହି କୋଉଟା ଘୋଳା ଦହି କୋଉଟା ଜାଣିଛୁ ନା
ହଁ ହଁ ଜାଣିଛି
ହଁ
ଯୋଉଟା ଯୋଉ ବସିଯାଏ ସେଟା ଟିକେ ବସା ଦହି ସେ ଟା
ହଁ ହଁ ହଁ ଯୋଉଟା ଅଲରେଡି ତାକୁ ଘାଣ୍ଟିକି ଗୋଳେଇ ଦେଇଥାନ୍ତି ତା ଲହୁଣି ଟା ବାହାର କରିଦେଇଥାନ୍ତି
ହୁଁ
ସେଇଟା ହେଲା ଗୋଳା ଦହି ଯୋଉଟାରେ ଲୁହୁଣି ଥିବ ସେଇଗୁଡା ହେଲା ବସା ଦହି ଏ ଗୋଟେ ବେଟର ହବ କିଣା ଦହିରେ କରିବୁ ଏଇଗୁଡା ଭଲ ପନିର ମନର
ଓହୋ
ହଁ ତ ସେଇ ଦହି ପକେଇବୁ ଦହିରେ ହଳଦୀ ଲଙ୍କାଗୁଣ୍ଡ, ପନିର୍ ମସଲା ଆଉ ଯୋଉ ମସଲା ବି ତମେ ଖାଇବାକୁ ଚାହୁଁଛ ପକେଇ ପାରୁଛ ଯୋଉଥିରେ ସବୁ ସେ ମସଲା ପକେଇବ
ପକେଇ ସାରିଲା ପରେ ପନିର ଯୋଉ ଦ ଯୋଉ ଦହିଟା ଭଲସେ ଗୋଳେଇ ଦବ
ହୁ
ଗୋଳେଇ ଦବ ଗୋଳେଇ ସାରିଲା ପରେ ଏପଟେ ମସଲା କଷେଇ ହେଇଥିବ ତା ଭିତରେ ପାଣି ଦେଇ ଦେଇତା ଦେହେ ଭଲସେ କଷିବ ଟେଷ୍ଟ ଆସିବା ପାଇଁ ନା ନା ନା ମସ ମସଲା ଟା ଭଲସେ ଭଲସେ କଷିଦବ ଭଲସେ କଷିଦବ କଷି ସାରିଲା ପରେ ପାଣି ଦେଇକି ତାପରେ ଦହିଟା ପକେଇବ ଦହିଟା ପକେଇ ସାରିଲା ପରେ ତାକୁ ଆଉ ଟିକେ କସିବୁ କସିବୁ ସେ ଟିକେ ଫୁଟିବ ଗାଉଲୁ ଗାଉଲୁ ହେଇକି ନା କାରଣ ଦହିଟା ଟିକେ କଣ କହିଲୁ ବହଳିଆ ନା ଜିନିଷ ତାର ତ ଗୋଟେ ପାଣି ଦଉଥିବୁ କଷି ତ ପୁଣି ଟିକେ ପାଣି ଦଉଥିବୁ ପୁଣି କସି ଦବ
ଟାଇମ୍ ଲାଗିବ
ହଁ ଟାଇମ ଲାଗିବନି ସେ କଣ ନାଗିଯିବ ଖାଲି
ହଉ ହଉ
ଦହିଟା ବହଳିଆ ଜିନିଷ ନା ହୁଁ ତ ତାକୁ ପାଣି ଟିକେ ଦଉୁଥିବୁ କସୁଥିବୁ ଟିକେ ପାଣି ଦଉୁଥିବୁ କସୁଥିବୁ ତାପରେ ତତେ ଯେତିକି ପାଣି ଦରକାର ସେତିକି ପାଣି ତରକାର ଦେଇଦବୁ ପକେଇ ଦେଲା ପରେ ତାପରେ ଏଇ ଯୋଉ ପନିର ଗୁଡା ଭାଜିକି ରଖିଥିବ ତାକୁ ପକେଇଦବ ପକେଇ ଦେଇକି ଟିକେ ଫୁଟେଇ ଫୁଟେଇ ପାଣି ମରିବା ପାଇଁ ଯଦି ଫୁଟେଇବୁ ତାହେଲେ ଭଲ କଥା ସେ ନ ଫୁଟେଇବୁ ତାହେଲେ କାଢିଦବୁ ହେଇଗଲା
ଟେଷ୍ଟି ପନିରୀ
ହୁଁ ହ ହଁ
ହୁଁ ତ ସେଟା ଟିକେ ଖଟା ଖଟା ଲାଗେ ନା ହୁ
ବଢିଆ ଆଉ ଆଜି ପୁରା ରାତିରେ ଖାଇବା ଟା ଜମିଲା ଆଉ
ହୁଁ ମତେ ଏ ତ ଭଲ ଲାଗେନା କିନ୍ତୁ ଆମ ଘରେ ସମସ୍ତେ ମୁଁ ସେଇ ମସଲା ଖାଇମି ହୁ ମସଲା ଖାଇମି ନହେଲେ ମୁଁ ଟିକେ ପିଆଜ ଆଉ ବିଲାତି ପକେଇଦବି ପକେଇଦେଇକି ସେ ଯୋଉ ଭଜା ପନିର କୁ ଯଦି ହବ। ଏପଟପଟ ନୁ ଟୁ ପୁଟୁରୁ କରିଦେବେ। କରି ଦେଇକି ଖାଇଦେବେ
କଣ କରୁଛନ୍ତି ଘରେ ସମସ୍ତେ?
ବାପା ବାହାରେ ବସିକି ବୋବାଇଲ ରେ ପୁରାଣ ଶୁଣୁଛନ୍ତି। ଭାଇ ତାର ମାର୍କଟେ ଯାଇଛି ମା ତାର ଅ ଟା ଦଉଛି ମୁଁ ମୋର ପନିର କାଟୁଛି ଆଣ୍ଡ ତୋ ସହିତ ଗପୁଛି।
ଆଉ ଦିଦି କି କଲ କରିଥିଲ ନା।
ହୁଁ ଦିଦି କି କଲ୍ କରିଥିଲା କଲ୍ କାଟିଲା ମୁଁ ତ ପାଖକୁ କଲ୍ କଲି।
ଓହୋ ଆଉ ତମର ଯୋଉ ତମ ଯୋଉ କାଲି ସବୁ ଯୋଉ ପ୍ରମାଣ ପତ୍ର ସେଇଟା କେବେ ମିଳିବ?
କଉଁଟା?
ଯଉ ସାର୍ଟିଫିକେଟ ଯୋଉ କହୁ ନା ପ୍ରମାଣ ପତ୍ର।
କଉଠି?
କଲେଜ ରେ।
କାଇଁ ଆସିନି ବୋଧେ କାହିଁ ତ କିଛି କହୁନାହାନ୍ତି ଆପ ସେ ପରୀକ୍ଷା ଇଏ ର ଏତେ ଶୀଘ୍ର ସାଠି ଫିକେଟ ଆସେ ନା
ଏଇ ଯୋଉ ଆମ ସହିତ ଯୋଉ ଦିଦି ଘରିକା ଯାଉନାହାନ୍ତି ତାଙ୍କର ହୁଁ
ରିଅଲ ସଟିଫିକେଟ ଯାଇକି ଆସୁ ଆସୁ। ଦିତିନି ବର୍ଷ ନାଗି ଯାଏ।
ଓହୋ ଆଉ ସେଇ ଚାମଚ ତ ଯୋଉ ଦିଦି ହେରେ ଯାଉ ନାହାନ୍ତି।
ହୁଁ।
ସେମାନେ ଯାଇଥିଲେ ଏଇ ଯୋଉ ଆଣେଇଥିଲେ। ତ
ଦିଅନ୍ତି ତାପରେ ପ୍ରମାଣ ପାଇଁ ନା ଯୋଉ ପରେ ଲେଟରେ ଦିଅନ୍ତି।
ଓହୋ।
ସେଇ
ଆଉ।
ହଲୋ।
ମୁଁ କହିଲି ପଢ଼ା ପଢ଼ି ଚାଲିଛି ନା?
ହଁ ଚାଲିଛି।
ପାଠ ପଢିବାକୁ ପଡୁଛି। ପାଠ ପଢିବା ପାଠ ନ ପଢିଲେ କିଛି ହବନି।
ହଁ। ତେଲ ଟା ଭ
ଏବେ ଟିକେ ପାଗ ଭଲ କରୁଛି ନା।
ହଁ ଦି ଦିନ ହେଲା ପୁରା ରଜ ପାଗ କରିଛି। ରଜ ରେ କୋଉ ଭଳିଆ ଖରା ହେଲା?
ହୁଁ।
ଏବେ ଏଇଖିନା ରଜ ପାଗ ଅଛି।
ଆ ପରେ ଆମର କୋଉ ପର୍ବ ପର୍ବାଣୀ ଆସୁଛି? ରଥଯାତ୍ରା। ଆମର ଓଡିଆ ମାନଙ୍କର ହୁଁ, ସବୁଠାରୁ ବଡ ପର୍ବ ରଥଯାତ୍ରା।
ହଁ, ରଥଯାତ୍ରା। ରଥଯାତ୍ରା ତ ଖାଲି ସେଇ ପୁରୀରେ ପାଳନ। ଆମ ଘରେ ପାଳନ ଯେମିତି ରଜଟା ସମସ୍ତଙ୍କ ଘରେ। ରଥଯାତ୍ରା ମୁ ସେମିତି ଘରେ ଘରେ ପାଳନ ହୁଏ
ଯାହାହେଲେ ବି ଆମ ଓଡିଆ ମାନଙ୍କର ସବୁଠାରୁ ବଡ ପର୍ବ ନା ଉ।
ହଁ, ମୁଁ ନା ଜାଣିଛି ଯେ। ମାନେ ମୁଁ ଆମ ମାନେ ଆମେ ସେଲିବ୍ରେଟ କରୁଥିବା ପର୍ବ ହିସାବରେ ଘରେ।
କଣ କହିଲୁ ରଥଯାତ୍ରା ବିଷୟରେ ଜାଣିଛୁ?
ରଥଯାତ୍ରାରେ ଜଗନ୍ନାଥ ତାଙ୍କ ମାଉସୀଘରକୁ ବୁଲିିବାକୁ ଯାଆନ୍ତି ବର୍ଷରେ ଥରେ। ଆଉ ଯାଇକି ରହିକି ଆସନ୍ତି ପୋଡ଼ପିଠା ଖାଇଆକୁ ହୁଁ।
ହୁଁ, ଆଉ ତା ପୂର୍ବରୁ ତାଙ୍କର କଣ ହୁଏ କହିଲୁ କଣ ପାଇଁ ଦେହ ଖରାପ ହୁଏ। ତାଙ୍କର ଯୋ ଜ୍ୱର ହୁଏ।
ହଁ ସେ ଗାଧେଇଥାନ୍ତି। ତାଙ୍ଗା ଆଉଦହଁ ଆଉ ଦ ହି କରିମି କଣ ଏଟା ଦହି ଛିଣ୍ଡି ହେଇଛି ବାେ ପାଣି ଗୁଡା ନା ନା ମସଲା ଏଥିରେ ପାଣି କଣ ଦିନବ
ଆଉ କହିଲୁ?
ଯୋଉ ସେ ଯୋଉ ପାଣିରେ ଗାଧେଇ ଥାଆନ୍ତି ନା ସେଇଥି ପାଇଁ ତାଙ୍କୁ ଜ୍ୱର ହେଇଥାଏ।
ଓ, ତାଙ୍କର କେମିତି ଭଲ ହୁଏ କହିଲୁ?
ତାଙ୍କୁ ଦିଆଯାଏ ମେଡିସିନ
କେତେ ଦିନି ଯାକେ କହିଲୁ? କେତେ ଦିନି ଯାକେ?
କେତେ ଦିନି ପାଇଁ ରୁହନ୍ତି। କେତେ ଦିନି ଏକୋଇଶ ଦିନି ନା କେତେ ଦିନି ରୁହନ୍ତି ପା ସେ। ଅଣସର ଘରେ ରୁହନ୍ତି।
ସେ ଯୋଉ ଆମ ତ ଯାଆନ୍ତି ବୋଲି କିଏ ରାଗି କହିଲୁ?
ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ରାଗନ୍ତି ବା। ଯାଇକି ରଥ ଭାଙ୍ଗି ଦିଅନ୍ତି। ହୁଁ ହୁଁ ସେଇଟା ବହୁତ ବଢିଆ ନାଗେ। ସେ ଯାଆନ୍ତି ତାଙ୍କୁ ସାଙ୍ଗରେ ନିଅନ୍ତିନି ଯନ୍ତି ଏଇଟା ଭଲ କଥା ନୁହଁ।
ସେଥିରେ କଣ ସେଟା ତ ଲେଖା ହେଇଚି ଆଉ।
ତାଙ୍କ ଦେଢ ସୁର ଯାଆନ୍ତି ସେଇଥି ପାଇଁ ତାଙ୍କୁ ସାଙ୍ଗରେ ନିଅନ୍ତିନି।
ଓହୋ ଏମିତି କଥା ତାହେଲେ
ତମେ ଜାଣିନଥିଲ।
ସେ ତାଙ୍କ ପାଇଁ କଣ ମନେଇବା ପାଇଁ କଣ ଆଣନ୍ତି କହିଲୁ।
ଆମ ଓଡିଆଙ୍କର ମିଠା।
ହଁ ମୋର ରସଗଲା ଭଲ ଆଉ।
କହିଲି ଜଗନ୍ନାଥ ଆ ମତେ ମତେ ଗୋଲାପଜାମୁ।
ହୁଁ ମୋର ଗୋଲାପଜାମ ବଢା ହୁଏ ହେଲେ ମୁଁ ଗୋଲାପଜାମ ଖାଏନା ହୁଁ
ମତେ ଭଲ ଲାଗେ ନା।
ହୁଁ ଯଉ ତାଙ୍କ ଯୋଉ ଜଗନ୍ନାଥଙ୍କ ରଥ ର ରଙ୍ଗ କଣ କହିଲୁ?
ରଙ୍ଗ।
ହୁଁ।
ତାଙ୍କର ହଳଦିଆ ନାଲି ନା କ
ବଳଭଦ୍ର ଙ୍କର?
ବଳଭଦ୍ରଙ୍କର ନେଳିଆ।
ଆଉ ସୁଭ
ସୁଭଦ୍ରା ଙ୍କର ନା ନା ଜଗନ୍ନାଥଙ୍କର ହଳଦିଆ ସୁଭଦ୍ରାଙ୍କର କଣ ଗୋଟେ ରହିଥା ମନେ ପ
ନାଲି।
ସୁଭଦ୍ରା ଙ୍କର କଳା ନାଲି ନା।
ଆଉ। ଆଙ୍କର ନେଳିଆ ନାଲି ଆଙ୍କର ହଳଦିଆ ନାଲି।
ହିଁ କଳା ନାଲି ଜଗନ୍ନାଥଙ୍କର। ଜଗନ୍ନାଥ କଳା ବୋଲି ତାଙ୍କର କଣ କଳା ରଥ?
ନା ତାଙ୍କର ହଳଦିଆ।
ତାଙ୍କର ହଳଦିଆ ରଥ ପା। ଆଉ ମତେ ମୋର ଆଜି ଗୋଟେ କୋଶ୍ଚିନ୍ ଥିଲା ଯେ ଏ ଯୋଉ ଜଗନ୍ନାଥ ନା ଯୋଉ ନାରଣ ଯୋଉ ଅବତାର ସବୁ ନେଇନାହାନ୍ତି।
ହୁଁ।
ଯୋଉ କଚ୍ଛପ ଅବତାର ନେଇନଥିଲେ।
ହଁ।
ସିଏ ସେଥିରେ ନାରୀ ରୂପ ରେ ଆଇଥିଲେ, ନା ପୁରୁଷ ରୂପ ରେ ଆଇଥିଲେ।
କଚ୍ଛବର।
ହଁ।
ପୁରୁଷ ନାରୀ କଣ ପାଇଁ ନେବେ।
ତ ମୋ ମାଆ ଠାକୁର ପୂଜା କଲା ବେଳେ କଚ୍ଛପ ଦେହରେ ସିନ୍ଦୁର କାଇଁ ଦଉଚି।
ସେଟା ଚନ୍ଦନ ଦଉଚି, ସିନ୍ଦୁର କାଇଁ ଦେବେ।